ନମସ୍କାର।
ନମସ୍କାର!
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା, ବହୁତ ଭଲ ଅଛି। ଆପଣ ଭଲ ଅଛନ୍ତି?
ହ୍ ହଁ, ମୁଁ ବି ଭଲ ଅଛି। ଆଉ ଆପଣଙ୍କ ପଟେ କେମିତି ହେଇଛି ପାଗଟା?
ବର୍ତ୍ତମାନ ଆମର ତ ପାଗ ବର୍ଷା ବହୁଳ ମାତ୍ରାରେ ଚାଲିଥିଲା। ଏଇ କିଛି ସମୟ ହେଲା ସ୍ଥିରତା ରହିଚି। ଅ କାଲିଠାରୁ, ଗତ କା କାଲି ଠାରୁ ବର୍ଷା ଚାଲିଛି ତ ଚାଲିଛି ଆଉ।
ହଁ, ଆମର ବିଁ କାଲିଠୁ ମାନେ-ଏ। ମାନେ, କାଲି ସନ୍ଧ୍ୟାଠୁ ହଉଥିଲା ବର୍ଷା।
ଆଜ୍ଞା ଆଜ୍ଞା, ଏଇ ଅଞ୍ଚଳରେ ମଧ୍ୟ।
ଓହୋ! ଆଉ ଏବେ ଆଜି ହବ, ଗୋଟେ-ଏ ତିନିଟା ପାଖାପାଖିରୁ ଗୋଟେ ଛାଡିଛି ଆଉ। ଟିକେ ଛା ଏବେ ବଧେ ଛାଡିଗଲାଣି। ପୁରାପରି ଭାବରେ।। ହଁ, ଏଇଟା ତ ବର୍ଷା ଦିନ ଏବେ ତ ବର୍ଷା ଲାଗି ରହିଁବ।
ଆଜ୍ଞା ଆଜ୍ଞା, ନିହାତଭାବରେ। ଆଗକୁ ଆହୁରି ଅଧିକ ମାନେ ବଢି ବଢି ଯିବ। ଆହୁରି ରହିବ। ଏଇ ମାସଟା ତ ଏଇଟା ମାନେ ବର୍ଷା ଦିନ ଆସିଲାଣି ପାଗଟା ତ ଏମିତି ହିଁ ଖରାପ ରହିବ। ଟିକେ ବାହାରକୁ ମାନେ ଯିବା ଆସିବାରେ ଅସୁବିଧା ରହିବ ଆଉ।
ହଁ ଯିବା ଆସିବା ସେ ରୋଡ ରାସ୍ତା ଏ ଯାକ ଟିକେ କାଦୁଅ ତାପରେ ପାଣି ପାଣି ହେଲେ ବି ଟିକେ ମାନେ ଗାଡି ଚଲେଇବାରେ ବି ଟିକେ ଲୋକମାନଙ୍କୁ ଟିକେ ଅସୁବିଧା ସମ୍ମୁଖୀନ ହେବେ ଲୋକମାନେ ସବୁ ସେଇଟା ଟିକେ ଲୋକମାନଙ୍କୁ ଟିକେ ଅସୁବିଧା ହବ ଆଉ।
ଆଜ୍ଞା ଆଜ୍ଞା ନିହାତି ଭାବରେ
ହଁ ଏବେ ତ ପୁଣି ରୋଡକୁୁ ନେଇକି ବି ମାନେ ହଁ କୁହନ୍ତୁ?
ହଁ ମାନେ ରାସ୍ତାରେ ଅ ବର୍ଷା ଯେହେତୁ ହଉଛି ତ ଲଗାତାର ବର୍ଷା ହବା ଫଳରେ ମାନେ ରାସ୍ ତା ଗୁଡା ସବୁ ଚାରିଆଡେ ଖାଲ ଢେପ ହେଇକି ରହିଥାଏ ପ୍ଲେ ମାନେ ସିଧା ସଳଖ ଭାବେ ରାସ୍ତା ଯେହେତୁ ହୋଇନଥାଏ। ତ ସବୁ ପାଣି ଗୁଡା ସବୁ ଜମା ହେଇକି ରହିଯାଇଥାଏ ତ ଯାହା ଫଳରେ କି ଗାଡି ଗୁଡା ହଜି ବାସ ହେଲ ଲେ ଆ ମାନେ ଖସି ପଡିଯିବାର ସମ୍ଭାବନା ମଧ୍ୟ ରହିଥାଏ ଦୁର୍ଘଟଣା ମଧ୍ୟ ଘଟିଥା
ସେଇଆ ପୁଣି କଣ ହଉଛି ଦେଖିବେ ଯୋଉ
ରେ ମଧ୍ୟ କାଦୁଅ ଏ ସବୁ ପ୍ରକାରର ମାନେ ସମସ୍ୟା ଦେଖିବାକୁ ମିଳେ
ଠିକ ଠିକ ଠିକ କହିଲେ ପୁଣି ଦେଖିବେ ଯୋଉ ସହରର ଯୋଉ ରାସ୍ତା ଯାକ ହେଇଛି ମାନେ ପିଚୁ ରାସ୍ତା ଯାକ ସେଇଟା ତ ଠିକ ଅଛି। କିନ୍ତୁ ଆପଣ ଯୋଉ ଦେଖିବେ ଗାଁ ରାସ୍ତା ଯାକ ଟିକେ ଯୋଉଟା କି ମାନେ ବର୍ଷା ଦିନରେ ମାନେ ବହୁତ ହି ଖରାପ ହେଇଯାଉଛି ସେଇଟା ସେଇଟା ପୁରା ପାଣି ପଡିକି ପୁରା କାଦୁ ହେଇଯାଉଛି ଆଉ ଗୋଟେ ଗୋଟେ ଜାଗାରେ ଖାଲ ବି ହେଇଯାଇଥିବ ସେ ଖାଲା ଜାଗାରେ ବି ପାଣି ସବୁ ଭର୍ତ୍ତି ହେଇକି ଥିବ ଏମିତି ହେଲା ବେଳକୁ ସେ ରାସ୍ତାରେ ପୁଣି ଗାଡି ମଟର ସବୁ ଗଲା ବେଳକୁ ସେଟା ଖ ଯାଉଥିବ ସେଇଟା ମାନେ ପଡି ବି ଯାଉଛନ୍ତି ଲୋକମାନେ ହଁ ସେଇ ରୋଡ ରାସ୍ତା ଯା ମାନେ ଠିକ କରିବା କଥା
ଆଜ୍ଞା ଆଜ୍ଞା ନିହାତି ଭାବରେ ଆଉ କେତେକ ଅଞ୍ଚଳରେ ମଧ୍ୟ ଏମିତି ରାସ୍ ତାର ମାନେ ସମାଧାନ ଏବେ ମଧ୍ୟ ପଡି ରହିଛି ଯୋଉଟା କି ହୋଇ ନାହିଁ ଅସୁବିଧା ହୋଇକି ରହିଛି ଅଧିକାଂଶ ଦେଖ ଦେଖିବାକୁ ଗଲେ ରାସ୍ତାର ଅସୁବିଧା ତ ଗାଁ ମଧ୍ୟରେ ରହି
ହଁ ଗାଁ ମାନଙ୍କରେ ଯୋଉ ନିପଟ ଏରିଆ ଯାକ ନିପଟ ଏରିଆ ଯାକ ବେଶୀ ହ
ଆଜ୍ଞା କାଦୁଅ ହେଇକି ଥାଏ ତ ଚାଲି କି ଯିବା ଆସିବା କରିବା ମଧ୍ୟ ବହୁତ ମାନେ କଷ୍ଟ ହେଥାଏ। ଗୋଡ ଖସିଯାଏ କାଦୁଅ କାଦୁଅ ହେଇ ଯିବା ଆସିବା କରିବାକୁ ପଡେ ତ ବର୍ଷା ଦିନ ଆସିଲେ ଅ ଯେତିକି ଚାଷୀ ମାନଙ୍କୁ ହ ଯେଉଭଳି ମାତ୍ରାରେ ମାନେ ସେମାନେ ଚାଷ କରନ୍ତି ସେମାନେ ଖୁସି ସେତିକି ମାତ୍ରାରେ ମାନେ ନା ବା କି ଲୋକଙ୍କୁ କିଛି କିଛି ଅସୁବିଧା
ଆଜ୍ଞା ବର୍ଷାରେ ମାନେ ସେ ଲାଭ ବିୟ ଛି ଆଉ ଗୋଟେ ପ୍ରକାର ଦେଖିଲା ବେଳକୁ ଗୋଟ ଅସୁବିଧା ବି ହୁଏ ଲୋକମାନଙ୍କ କୌଣସି କ୍ଷେତ୍ରକୁ ପହଞ୍ଚିବାର ଥିବ ବର୍ଷା ହଉଥିବ ଭଲମ ସେଟା ଯାଇପାରିବେନି ଭଲସେ ମାନେ ବହୁତୋ ଯଦି ଘଡଘଡି ବର୍ଷା ହବ ତାହେଲେ ଟିକେ ଅସୁବିଧା ସମ୍ମୁଖୀନ ହବାକୁ ପଡେ ତାପରେ ପୁଣି ଏମିତି କାଦୁଆ ରାସ୍ତା ପାଇଁ ବି ମାନେ ଏସିଡେଣ୍ଟ ହେବାର ବି ଦୁର୍ଘଟଣା ଘଟିବାର ବି ଅଧିକ ମାନେ ବଢିଯାଏ ଚାନ୍ସ ଟା
ଆଜ୍ଞା ଆଜ୍ଞା ଦୁର୍ଘଟଣା ଘଟିବାର ମାନେ ବହୁତ ମାତ୍ରାରେ ମାନେ ବୃଦ୍ଧି ହେଇଯାଉଛି କାହିଁକି ନା ଅ ଦେଖନ୍ତୁ ଏବେ ବର୍ଷା ହେଲା ତ ବର୍ଷା ବହୁଳ ମାତ୍ରାରେ ଯେତେବେଳେ ବଢି ଯାଉଛି ତ ବିଜୁଳି ଘଡଘଡି ମାରୁଛି ଆଉ ତା ମାଧ୍ୟମରେ ମାନେ ଯୋଉ ଅ ତାର ଗୁଡାକ ଯୋଉଟା ଯାଇ ଠା ହୋଉଛି ଯୋଉଟା ଘରକୁ ଆଜ୍ଞା ଆଜ୍ଞା ଛିଣ୍ଡିକି ପଡି ଯାଇଥାଉ ତ ତା ମଧ୍ୟରେ ଯୋଉ ପାଣି କୁ ତାକୁ ସଂଯୋଗ ହୋଇଥାଉଛି ଏ ତାହା କ୍ଷତି ମାନେ ଲୋକଙ୍କୁ କିମ୍ବା ପଶୁ ପକ୍ଷୀ ସମସ୍ତଙ୍କୁ ମାନେ ପ୍ରଭାବ କରିଦେଇଥାଏ। ଆଉ ସମ୍ମୁଖୀନରେ ପକେଇ ଦେଇଥାଏ ଅସୁବିଧାର କାରଣ ହେଇଯାଇଥାଏ। ତ ତାହା ମଧ୍ୟ ବହୁତ ଡର ଲାଗି ରହିଥାଏ। ତ ଆଜ୍ଞା ଆଜ୍ଞା
ଯୋଉ ଅଞ୍ଚଳ ଯାକରେ ଯୋଉ ବନ୍ୟା ହଉନି ଯୋଉ ମାନେ ସମୁଦ୍ର ତଟ ଅଞ୍ଚଳ ଯାକ ଯୋଉ ଅଛି ସେମାନଙ୍କୁ ବର୍ଷା ଦିନରେ ବାକି ବାକି ଅଞ୍ଚଳ ଯେତିକିବି ମାନେ ଓଡିଶାର ଯଦି ଦେଖିବେ ବାକି ଅଞ୍ଚଳ ସବୁ ଠିକ ଠାକ ସେମାନଙ୍କ ପାଇଁ ଭଲ। ଚମ ଚାଷ ବାସ ସବୁ କିଛି ବଢିଆ। କିନ୍ତୁ ଯୋଉ ସମୁଦ୍ର ତଟ ଅଞ୍ଚଳ ଯାକ ଅଛି ଯୋଉ ଜିଲ୍ଲା ଗୁଡିକ ଅଛି ସେଇମାନେ ବହୁତ ପରିମାଣରେ ବନ୍ୟାର ମାନେ ସମ୍ମୁଖୀନ ହବାକୁ ପଡୁଛନ୍ତି। ଏହା ଦ୍ଵାରା ତାଙ୍କ ଘର ଦ୍ଵାର ବି ସବୁମାନେ ଭାଙ୍ଗି ଯାଉଛି ନା ଏତେ ଜୋରରେ ଝଡ ହଉଛି ପବନ ହଉଛି ତାପରେ ସେମାନଙ୍କର କରେଣ୍ଟ ବି ପୁରା କଟି ଯାଉଛି। ଖାଇବା ପିଇବାକୁ ସେମାନେ ଟିକେ ଭ ପାଉନାହାନ୍ତି ଭଲସେ।
ଆଜ୍ଞା ଆଜ୍ଞା ନିହାତି ନିହାତି ଭାବରେ ଯେମିତି ଦେଖିବେ ଏବେ ଅ ଗ୍ରାମାଞ୍ଚଳରେ ଦେଖିବେ ତ ପାଖାପାଖି ମାନେ ପାଖାପାଖି ଅଞ୍ଚଳରେ ହିଁ ନିଜ ଅଞ୍ଚଳରେ ରହି ହିଁ ପାଖାପାଖି କିଛି ଦୂର ବାଟ ଦେଇ ଗଲେ ତ ଆମକୁ ସମସ୍ତ ପ୍ରକାର ର ସାମଗ୍ରୀ ଉପଭୋଗ ହେଇଯାଉଛି ମିଳିଯାଉଛି ଯୋଉଟା କି ସହରାଞ୍ଚଳରେ ମାନେ ବହୁତ ଦୂର ଦୂର ଯିବାକୁ ପଡ଼େ ତ ଗ୍ରାମାଞ୍ଚଳରେ ଅ ଅଥବା ରାସ୍ତା ର ମରାମତି ବହୁତ କମ ରହିଥାଏ। କାଦୁଅ ରହିଥାଏ। କିନ୍ତୁ ସାମଗ୍ରୀ ଆମକୁ ମିଳି ଯାଇଥାଏ କିନ୍ତୁ ସହରାଞ୍ଚଳରେ ଯଦି ତାର ତଫାତ ଦେଖିବା ତାହେଲେ ବହୁତ ଦୂର ଦୂରକୁ ଯିବାକୁ ପଡିଥାଏ। ତ ଯାନବାହାନ ବ୍ୟବହାର କରିବାକୁ ପଡେ। ଅ ଚାଲିକି କିଛି ବାଟ ଯାଇ କିଛି ସାମଗ୍ରୀ ଆଣିବା। ତ ସମ୍ଭବ ହୋଇନଥାଏ କାହିଁକି ନା ବର୍ଷା କଷ୍ଟ ସବୁବେଳେ ବର୍ଷା ଦିନ ହିଁ ହୋଇଥାଏ। ଯେପରି ଗୋଟେ ପିମ୍ପୁଡି ଆ କ ଆମ ପବ୍ବର୍ଷା ଆସିବା ପୂର୍ବରୁ ଆଜ୍ଞା। ଆ ବଷ ବର୍ଷା ଆସିବା ପୂର୍ବରୁ ଯୋଉ ଭଳି ଭାବରେ ପିମ୍ପୁଡି ଅ ଜନ୍ଦା ଏମାନେ ନିଜ ନିଜର ଖାଦ୍ୟ ସାମଗ୍ରୀ ସବୁ ସଂଗ୍ରହ କରିକି ରଖି ଦିଅନ୍ତି। ପୁଣି ଯେତେବେଳେ ବର୍ଷା ଆସିବା ଆରମ୍ଭ ହୋଇଯାଏ ତ ଯୋଉ ଭଳି ଭାବରେ ସ ବାହାରକୁ ଆସିପାରନ୍ତି ନାହିଁ ତ ସେମାନେ ସେ ସମୟରେ ଖାଦ୍ୟର ବହୁ ମାତ୍ରାରେ ଉପଭୋଗ ଆରମ୍ଭ ଆର ଆନନ୍ଦ ସହିତ ଆରାମସେ ମାନେ ଉପଭୋଗ କରନ୍ତି ତ ଲୋକମାନେ ମଧ୍ୟ ସେଗୁଡା ଆଉ ଠାରୁଥିବା ଦରକାର ଆଉ କିଛି ଲୋକ ଆଣି ଦିଅନ୍ତି। ମଧ୍ୟ ଆଉ କିଛି ଲକ୍ଷ୍ୟ ମାନେ ଓଉ ମାତ୍ରାରେ ଦୂର ଦୂରନ୍ତକୁ ଯିବାକୁ ପଡିଥାଏ ଏତ ତାହାର ମୂଳ ମନ୍ତ୍ର ମାନେ ଗୋଟେ ପିମ୍ପୁଡି ମଧ୍ୟ ତାହାର ଅଁ ଜ୍ଞାନ ରହିଛି ତା ଠାରୁ ମଧ୍ୟ ଆମକୁ କିଛି ଜ୍ଞାନ ଶିଖିବାକୁ ପଡୁ ଛି ମାନେ ପିମ୍ପୁଡ଼ିର ମଧ୍ୟ ସେତିକି ଦକ୍ଷତା ଅଛି ତ ବହୁତ ମାନେ ଭଲ ଲାଗେ।
ସେ ଖାଲି ଏ ଯୋଉ ଖାଇବା ରଖିବା ମାନେ ବର୍ଷା ବର୍ଷା ଦିନ ପାଇଁ ଖାଇବା ଯୋଗାଣ କରିକ ଏଇ ଜିନିଷ ଶିଖଉନି ପିମ୍ପୁଡି ଟା ଆମକୁ ଆହୁରି ବି ଅଲଗା ଜିନିଷବି ଶିଖଉଛି ମାନେ ଯେମିତି କି ସେମାନଙ୍କର ଗୋଟେ ଅ ଡିସିପ୍ଲିନ ଅଛି, ସେ ପିମ୍ପୁଡି ମାନେ ଆପଣ ଦେଖି ଦେଖିବେ ସେମାନେ ପୁରା ଧାଡି ମାନେ ଗୋଟେ ଧାଡିରେ ପୁରା ସେମାନେ ଲାଇନ୍ କରିକି ଯାଉଥିବେ ସେଇ ସେଇ ଜିନିଷ ଟା ବି ସେମାନଙ୍କଠୁ ଆମକୁ ଶିଖିବା ଦରକାର ମାନେ ଖାଇବା ଯୋଉ ରଖିଛନ୍ତି ସେଇଟା ଟାବି ଶିଖିବା ଦରକାର ତାପରେ ସେମାନଙ୍କଠୁ ଡିସିପ୍ଲିନ ବି ଶିଖିବା ଦରକାର। ସେମାନେ କେମିତି ରୁହନ୍ତି, ମାନେ ଏମିତି ଅଛନ୍ତି ଜୀବଜନ୍ତୁ କି ଛୋଟ ହଉ କିମ୍ବା ବଡ ହୁଏ ଏମାନେ ବହୁତ କିଛି ଶିଖାନ୍ତି। ସେଇ ଜିନିଷ ମଣିଷ ମାନେ ବି ଶିଖିବା ଦରକାର ଟିକେ ସେମାନଙ୍କ ସେମା ମଣିଷର ଜ୍ଞାନ ଟା ବହୁତ ଅଧିକ ଧିକ ସେ ବହୁତ ବୁଝିବା ଶକ୍ତି ତାର ବହୁତ କିନ୍ତୁ ଏ ଛୋଟ ଜୀବ ମାନଙ୍କର ଯୋଉ ଅଛି ଡିସିପ୍ଲିନ ଟା ସେଇ ଜିନିଷ ଟାକୁ ଆମକୁ ବି ନିଜେ ଆପଣେଇ ନେବା କଥା। ଆପଣଙ୍କର କଣ ମତ?
ଆଜ୍ଞା ଆଜ୍ଞା ନିହାତି। ଯେ ମାନେ ହଁ ସେ ପଶୁ ପକ୍ଷୀ ହଉ କିମ୍ବା କୀଟ ପତଙ୍ଗ ହଉ ଆମେ ତାଙ୍କ ଠାରୁ ବହୁତ ମା ତ୍ରାରେ ଶିଖିବା ଜ୍ଞାନ ଦରକାର କାହିଁକି ନା ସେମାନଙ୍କ
ଠିକ୍ ଠିକ୍ ଠିକ୍ କାଇଁନା ସେମାନେ ଆମକୁ ବହୁତ କିଛି ଶିଖଉଛନ୍ତି। ସେମାନଙ୍କର ଜୀବନ ତ ଏତେ ଲମ୍ବା ନୁହଁ। ସେମାନଙ୍କର ତ ବହୁତ ମାନେ କମ ସମୟ ପାଇଁ ସେମାନେ ଆସିଥାନ୍ତି କିନ୍ତୁ ସେଇ କମ ସମୟ ଭିତରେ ବି ସେମାନେ ଆମକୁ ବହୁତ କିଛି ଶିକ୍ଷା ଦେଇକି ଯାଇଥାନ୍ତି। ତ ସେମାନଙ୍କ ଠାରୁ ଆମକୁ ନିହାତି ଭାବରେ ଆମକୁ କିଛି ନା କିଛି ଶିଖିବା ଦରକାର। ମଣିଷ ଆଜି ସେ ବହୁତ ଜ୍ଞାନୀ। କିନ୍ତୁ ବହୁତ ଜ୍ଞାନୀ ହେଲେ ମଧ୍ୟ ସିଏ ଛୋଟ ଛୋଟ ଜୀବ ମାନଙ୍କଠୁ ବହୁତୁ କିଛି ଶିଖିବା ଦରକାର କାହିଁକିନା ଆମେ ସବୁ ଜାଣିକିନା ମଧ୍ୟ ଆମେ ସେ ସବୁ ମାନେ କରୁନୁ ଯୋଉଡାଭ ଭଲ ସେଇଟାକୁ ବି ଆମେ ଦେଖୁନୁ ଆଉ। ଆପଣଙ୍କର ଏଇ ବିଷୟରେ କଣ ମତ ଅଛି? ହାଲୋ। ଆପଣଙ୍କର ମତେ ଶୁଭୁନି ଆପଣ ଟିକେ ନେଟୱାର୍କ ଜାଗାକୁ ଯାଆନ୍ତୁ। ହାଲୋ ହାଲୋ। ହାଲୋ। ହାଲୋ। ଆପଣଙ୍କର ବୋଧ ସେଇଜାଗା ଯଉଠି ଆପଣ କଥାହଉଛନ୍ତି ସେଠିବୋଧେ ନେଟୱାର୍କ ନାହିଁ ଆପଣ ଟିକେଟୱାର୍କ ଜାଗାକୁ ଯାଆ ନ୍ତୁ।